ହଁ ଜୟ ଜଗନ୍ନାଥ କଣ କରୁଛନ୍ତି?
ମେଘ ହଉଚି ଘରେ ବଇଚୁ ଆଉ କଁ କରିବୁ?
ଓହଁ ଆଉ ଆଡେ ଯ ରହୁଛ। ଟିକେ ଛାଡି ଥିଲା ଟିକିଏ ଛାଡି ଲାଖୁଣୁ ପଳେଇ ଆଇଲୁଆଉ।
ଛାଡିଥିଲା ପୁଣି ମେଘର
ହଉ ହଉ ଆଉ କଣ ଖାଇସାଇଲେଣି।
ଆଜ୍ଞା ଖାଇଛି ଆପଣ ଖାଇସାରିଲେଣି।
ହୁଁ ନାଇଁ ଖାଇକି ଏଇଠି ପଧୁଛି ଆ କଣ ଖାଇଥିଲୁ।
ଛତୁଆ।
ହଁ ଆମେତ ଏଇ ବିସ୍କୁଟ ମିସ୍କଚର ଖାଇଚୁ।
ଆଜ୍ଞା ଆଜ୍ଞା।
ଆଉ ତା ଦେହପା ଭଲ ଅଛି।
ଆଜ୍ଞା ଆଜ୍ଞା ଦେହ ପା ଭଲ ଅଛି ଆପଣଙ୍କ ଦେହ ପା ଭଲ ଅଛି ତ।
ହଁ
ଏ ଆପଣ ଯେ ଯୋଉ ହୁଁ ଆ କୁଆଡେ ଯାଇନାହାନ୍ତି ଆସି ତାହେଲେ ବୁଲିବାକୁ ମେଘ ହଉଛି ବୋଲି।
ଥଣ୍ଡା ଟା ଟିକେ ହେଇଯାଇଛି ବର୍ଷା ଯୋଗୁ ପାଗ ଚେଞ୍ଚେ ହେଇଚିତ ସେ ଥଣ୍ଡା ହେଇଯାଇଛି ଆଉ।
ଆଜ୍ଞା।
ଆଉ କଣ। ଆଉ ଆପଣ ଘର କେମ୍ତି କଣ ସବୁ ଅଛନ୍ତି ବଡ଼ିଆ ସବୁ।
ଭଲ ହେଇଥାନ୍ତା ଆମ ଘରେ।
ଓହୋ ଆଉ ବାପା କଣ କଲେ।
ଆପଣ ବାପା ମେକାନିକ୍ ଅଛନ୍ତି, ଆପଣଙ୍କ ବାପା କଣ କରୁଛନ୍ତି।
ବାପା ଦେହ ଖରାପ ଥିଲା ଏ ଘରେ ବସିଛନ୍ତି ଆଉ
ଏ ଘର ଚଳେଇବା ପାଇଁ କିଏ କାମ କରୁଛନ୍ତି।
କାମ କରିବା କରିବାକୁ ପଡିବ ଆଉ ପରିସ୍ଥିତି ଖରାପ ଆଉ। କିନ୍ତୁ ଗୋଟେ ଜାଗାରେ ଆଜ୍ଞା।
ହଉ।
ପ ପଳେଇଗଲେ କଣ ପାଇଁ?
ମନା କଲେ ଆଉ। ସେଥିପାଇଁ ପଳେଇଲେ ଆଉ।
ହୁଁ।
ଆଜ୍ଞା। ଆଉ କଣ।
ଆ ଆଉ କଣ କୁହନ୍ତୁ।
ଆପଣ ମାନେ ପଢ଼ା ପଢ଼ି କଣ କରୁଛନ୍ତି।
ମୁଁ ଟେନ୍ଥ ପାସ୍ କରିଛି ପ୍ଲଷ୍ଟୁ ପାଇଁ ଆପ୍ଲାଏ କରିଛି ପଢିବି। ଏ ହଷ୍ଟେଲ ପଳେଇବି ହଷ୍ଟେଲ ଯାଇ ରହିବି ଆଉ।
ହୁଁ। କିଦୁ ଆଡ୍ସ୍ ନା ସାଇନ୍ସ।
ସାଇନ୍ସ।
ଅହ କଣ କରିବା ପଢା ପଢି ଟିକେ କରିବା ନହେଲେ। ଟିକେ ସାଇନ୍ସ ଟା କଷ୍ଟ ରହିବ ଆଉ ବହି ଫଇ ଟିକେ ଦେଖା ଦୁଖି କଣ କରିବା।
ଆଜ୍ଞା ଆଜ୍ଞା ଆପଣଙ୍କର ଯୋଉ ଆପଣ ଯୋଉ କା ଯୋଉଠି ଥିଲେ କଣ କାମ କରୁଥିଲେ।
ମୁଁ ଗୋଟେ ଶୋରୁମ୍ ରେ ଥିଲି ଆଉ।
ଶିରୁମ୍ ଆଜ୍ଞା ଆଜ୍ଞା ଭଲ। ଛାଡିଦେଲେ କଣ ପାଇଁ?
ଏବେ ଯୁ ସେ ଆମର ଯିଏ ମାଲିକ ଜଣ ସିଏ କହିଲେମେ ପାଠ ପଢ଼ା ଛାଡ୍ଦବା ପାଇଁ କହିଲେ ପାଠ ପଢ଼ା ଛାଡିଦିଅ ନହେଲେ କାମ ଛାଡିଦିଅ। ପାଠପଢ଼ା ଟା ଯାହା ହେଲେ ଦେଖିବାକୁ ପଡିବ ନା ପାଠପଢ଼ା ନ ଦେଖିଲେ କଣ ହବ।
ଆଜ୍ଞା ଆଜ୍ଞା ପାଠ ପଢା ଦେଖିକିରି କାମ ଛାଡିଦେଲେ ଆଉ।
ଆଜ୍ଞା ଆ
ଭଲ ବିଚାର ଆପଣଙ୍କର।
ଯେତେ ଯାହାଲେ ପାଠ ପଢାଟା ଦେଖିବାକୁ ପଡିବ ନା ଏତେ କଷ୍ଟ କରିକି ପାଠ ପଠପଡ଼ିଚି ଯଦି ପାଠଟା ଛାଡିଦେବି ତାହେଲେ ଲାଭଟା କଣ ହେଲା।
ଆଉ କୋଉଠି ବୁଝିଲେନି?
ଦେଖିବା କୋଉଠି ଗୋଟେ ବୁଝିକି ରହିବା ଆଉ।
ଆଜ୍ଞା ରହିଛି ରହିଛି ବାପ ବାପାଙ୍କ ଦେହଟା ଭଲ ନାହିଁ ତ ଖଆପଣଙ୍କର। ସେଉଠି ରହିଗଲେ ଘରଟା ଚଳେଇବି।
ହଁ ହଉ ହ ଆମ ବୁଲାନୁଲି କରୁଛି କଣ ଆଉ। ଅପଣ ଆଉ କଣ କୁହତନୁ କୁଆଣେ ବୁଲିବାକୁ ଯାଇଥିଲେ ସାର୍?
ମେଘ ହଉଛି କୁଆଡେ ଯାଇନି ଘରେ ବସିଥିଲି ଆସିଥିଲି ଟିକେ ମେଘ କମି ଥିଲା ପୁଣି ମେଘ ପକେଇଲାଣି ଆସିକିରି ଗୋଟେ ଜାଗାରେ ଠିଆ ହେଇଛୁ।
ଓହୋ ତାହେଲେ ର ରଜରେ କୁଆଡେ ଯାଇଥିଲା?
ରଜରେ ଏଇଠି ଆମ ଗାଁ ରେ ବୁଲିଲୁ ଆଉ ଫାଷ୍ଟ, ଯୋର ଦିନ ତା ସାଙ୍ଗମାନାନଙ୍କ ସହିତ ଗେମ୍ ଫେମ୍ ଖେଳିଲୁ ଵନ୍ଦ ଫନ୍ଦ ଆଡେ ବୁଲିକିରି ନାକାଣି ଆଡେ ଆମ ଆଉ ସ୍କୁଲ ଆଡେ ବୁଲିଲୁ ସେକେଣ୍ଡ ରଜଦିନ ଯାଇକିରି ବୋଲିଲୁ ମିନି କେଦାରନାଥ ଗଲୁ ମିନି କେଦାରନାଥ ରୁ ପୁଣି କପିଳାସ କପିଳାସରୁ ଆସିକିରି ଘରେ ଶୋଇଲୁ ଛଅଟା ହେଇଯାଇଥିଲା ତାପରେ ଥାଡେ ରଜ ଦିନ ପୁଣି ଲାଷ୍ଟକୁ ଗଲୁ ଲାଷ୍ଟଦିନ ଏ ଗାଁ ଟିକେ ବୁଲିକିରି ଚାରିଟା ବେଳକୁ ଯାଇଥିଲୁ ନିମାଳ ଆଡେ ବୁଲିିବାଲି କି ଆ
ହଁ ଆମେ ବି ସେମିତି ବୁଲାବୁଲି କରୁଛୁ ଚାରିଆଡେ ପ୍ରବଳ ବୁଲିଛୁ ଆଉ।
ଆଜ୍ଞା।
ମୁ କ ବ ଚାଲିଛି ଆଉ ଦେଖିବା କଣ ହଉଛି ଆଉ।
ଆଜ୍ଞା ଆଜ୍ଞା।
ଆଉ କଣ କୁହ ଆଉ ଆପଣଙ୍କ ଘରେ ସବୁ କଣ କରୁଛନ୍ତି?
ଆଜ୍ଞା
ଆପଣଙ୍କ ଘରେ ସଵୁ କଣ କରୁଛନ୍ତି?
ଘରେ ମୁଁ ଏବେ ବର୍ତ୍ତମାନ ନାହିଁ ଘ ଘରେ କଣ କରୁଛନ୍ତି ଘରେ ମମି ରୋଷେଇ କରୁଥିବେ ସାନ ଭଉଣୀ ସ୍କୁଲ ଯାଇଛି ମା ବଇଛି ମା ବଇଥିଲା।
ଆଜ୍ଞା ଓ ହୋ।
ଆଜ୍ଞା।
ଆଉ ଆପଣ କୋଉଠି ରହିବେ କୋଚିଙ୍ଗ ଫୋଚିଙ୍ଗ ନେବେ ନା ସେଠି କୋଉଠି ରହିବେ କି ନା
ହଷ୍ଟେଲରେ ରହିବି ହଷ୍ଟେଲରେ ସେଇଠି କୋଚିଂ ନେଇଯିବି ନା ସେଉଠି ଏଥର କ କଲେଜ ଯିବି ଆଉ
ଓ ହ ହୁଁ ହୁଁ ହଉ ମୁଁ ଆପଣଙ୍କୁ କଣ ଭଲ ଲାଗେ କରିବା ପାଇଁ କଣ ଖେଳ ଖେଳ ଖେଫେଳ କଣ ଭଲ ଲାଗୁଛି।
ହାଲୋ।
ଆପଣଙ୍କୁ କୋଉ ଖେଳ ଭଲ ଲାଗେ?
କ୍ରିକେଟ ଖେଳିବାକୁ ଭଲ ଲାଗେ ଫ୍ରିଫାୟାର ଖେଳିବାକୁ ଭଲ ଲାଗେ।
ଓ ହୋ। କ୍ରିକେଟ ଖେଳିବାକୁ ଭଲ ଲାଗେ ବୁଲାବୁଲି କରିବା ପାଇଁ ଭଲ ଲାଗେ ଆଉ। ଆଉ ଆପଣ ଆଇ ପି ଏଲ ଦେଖନ୍ତି? ଆଉ କୁଆଡେ ଷ୍ଟିମ୍
ଆମର ଆମର ଆର୍ ସି ବି।
ଆଗିଅ ଆଗିଅ।
ଆପଣଙ୍କର?
ମୋର ସି ଏସ୍ କେ।
ସି ଏସ୍ କେ ଧୋନି।
ଧୋନି
ଚାଲାଖିଆ ନା ଆଉ ଆଜ୍ଞା ଆଜ୍ଞା ଚାଲାଖିନା।
ଆଜ୍ଞା।
ଆମର ତ ଆର୍ ସି ବି ଆଉ ଲୟାଲ ଆମେ ଆଉ।
ଆଜ୍ଞା ଆମର ଏ ଠିଆ ହେଇକି ମୁଁ ଗୋଟେ ଟାକ୍ଟରଟେ ଠିଆ ହେଇଚି ମୁଁ ଦେଖୁଚି ସେ ଟାକ୍ଟରରେ କେମିତି କଣ ଇଞ୍ଜିନ ଫିଞ୍ଜିନ ସବ ଫିଟିଙ୍ଗ ତାର କୋଉ ଡାଲାଟା ଲାଗିଚି। ଏବେ ବି ଶିଖିବା ପାଇଁ ଇଚ୍ଛା ତ ଅଛି କିନ୍ତୁ ପରଟା ତ କାଳେ କିଏ କଣ କହିବ ସେଥିରୁ ଯଦି ଆମର ହେଇଥାନ୍ତା ମୁଁ ତାକୁ ଚଲେଇକି ଖାଲି ଚେକ କରନ୍ତି କେମି କଣ ଲାଗିବ ହୁଁ ମୁଁ ବି କେହି ନୋଉନାହାନ୍ତି ଏଠି ଫୁଲଉରା ଗଛ ହେଇଛି। ଲୋକମାନେ ଆଉ କଣ କହିଲ କେହି ଇଣ୍ଟରେଷ୍ଟେଡ୍ ନାହାନ୍ତି ଏଇ ଜିନିଷରେ।
ଆଜ୍ଞା ଆ ମେଘ ହୋଉଚି ଆଉ ଘରେ ବସିବେ ଉଁଏ ଠାକୁର ଏରା ଏତ ଇଚ୍ଛା କରୁନାହାନ୍ତିକି।
ହଁ।
ହୁଁ
ନା ନା ଭାଇ ଏଇଟା ମଣ୍ଡପ ପଡିନି ସେମିତି ମଣ୍ଡପରେ ବୁଲୁଚି ଆସି।
ଆଜ୍ଞା ଆଜ୍ଞା ଆଉ ଆମର ତ ନଈ ମେଘ ହୋଉଥୁଲା ନଈ କୂଳେ ଅଛି ଗୋଟେ ଜାଗା। ଆମେ ଆସି ସେଇଠି ହେଇଛୁ ଆଉ।
ଆଉ କଣ ଯଦି ଏବେ ଖା ସେରା ଟିକେ ଏରା ସେମତି ପକୋଉଚି ଜୋରେ ଆଉ।
ଫୁଣି ପକେଇଲା।
ହଁ ପାଗଟା ସେଦିନ ଦେଇ ଚି ଆଉ ହୋଉ ତୁ ଦୁଇ ଚାରି ଦିନ ଏବେ ଆଉ କିଛି ଦିନ ବି ଏବେ ବର୍ଷା ହବାର ଅଛି ନ୍ୟୁଜରେ ଦେଖୋଉଚି।
ଆଜ୍ଞା।
ରଥଯାତ୍ରା ଟାଇମ ଯାହା ହବ ଆଉ ରଥଯାତ୍ରା ଆପଣ କୁଆଡେ ଯିବେ?
ରଥଯାତ୍ରାରେ ଆମ ଏଠି ପୁରୀ ଯିବାର ଟିକେ ପ୍ଲାନ ଅଛି।
ଓହୋ। ହୋଉ ହୋଉ ହୋଉ ପୁରୀ ଯାଆନ୍ତୁ ବୁଲିବାଲି ପଳେଇଆସିବେ ଜାଗା ଦର୍ଶନ କରିକି ଆଉ।
ଆଜ୍ଞା ଆପଣଙ୍କର ପ୍ଲାନ୍ କଣ ଅଛି?
ଦେଖିଆ ଡୋରି ଲାଗିଲେ ଯିବୁ ଆଉ।
ଆଜ୍ଞା।
ଆଉ ଯା ହ ଆଉ କ
ଆଉ ଆପଣ ସିଆଡେ ନଈଁ କେତେ ବାଟ ତାଙ୍କ ଘର କତୁରୁ?
ଆମ ଘର ପାଖରୁ ଅଳ୍ପ ବାଟ ନଈ ଆମେ ନଈ ପାଖାପାଖି ବୁଲିଚୁ ଆଉ। ଗଛ ପତ୍ର ଦେଖୁଚି ବର୍ଷା ପକୋଉଛି। ବାଉଁଶ ବଛ ଆଛି ଆଁ ଯୋଉରା ଅଷ୍ଟ ବେତାଳ ଆମେ ସେଠି ଠିଆ ହେଇଚୁ ବର ଗଛ କେତେ ପ୍ରକାରିଆ ଗଛ ଅଛି ଆମେ ସବୁ ଗଛ ଲାଗିଛୁ। ରାସ୍ତା କଡରେ ଗଛ ହେଇଚି ଖରାଦିନେ ଛାଇ ହବ ବୋଲି।
ଆମ ବାରିରେ ବି ବୋହ ଆପଣଙ୍କ ଚାଷ ଫାସ ହୁଏ ନା?
ହଁ ଚାଷ ହୁଏ ଆମର ଲଗାନ୍ତି ଧାନ ମୁଗ, କୋଳଥ, ବିରି ସବୁ ଲଗା ପନିପରିବା ବି ହୁଏ।
ଭଲ ଚାଷ ହୁଏ
ଆଜ୍ଞା।
ଆଚ୍ଛା ଆଚ୍ଛା ବାପା କଣ କରନ୍ତି?
ମେକାନିକ୍ ପା।
ଆଜ୍ଞା।
ନଈ ତ ଗାଧୋଇବା ଜାଗା ଆଉ ଗାଧେଇବେ ଆଉ।
ହୁଁ।
ହଁ ନଈ
ଆଜ୍ଞା।
ଆଜ୍ଞା ଆଜ୍ଞା ଆମର ଜଣେ ସାରେ ଯାଉଛନ୍ତି ଆମରି କତିରୁ ଗଲେ।
ଆପଣ ସାରିକି ଅଛନ୍ତି
ଆଜ୍ଞା।
ମୁଁ ପଞ୍ଚମରୁ ଟ୍ୟୁସନ୍ ହେଲି ଟେନ୍ଥ
ମୁଁ ବି ଦଶମ
ଭଲ ସାରେ ବା।
ହୁଁ ସାହାଯ୍ୟ କରନ୍ତୁ
ଆଜ୍ଞା ଆମ ସାରେ ବି ବହୁତ୍ ସାହାଯ୍ୟ କରନ୍ତି। ଏ ବହୁତ୍ କିିସ୍ ଫିସ୍ ବି ଦିଅନ୍ତି ବହୁତ୍ କିଛି ଏ ବହୁତ୍ ଭଲ ସାରେ ବହୁତ୍ ଯୋଉଠି ଅଧିକା ପଇସା ଯୋଉ ସାରେ ମାନେ ନଉଛନ୍ତି ସେଠି କମ୍ ପଇସା ନିଅନ୍ତି ସାର୍।
ହଁ ସାର୍ ଭଲ ଲୋକ କିନ୍ତୁ। ଆମର ବି ସେମିତି ଜଣେ ସାରେ ଅଛନ୍ତି ଭଲ ଲୋକ। ହୁଁ ହୁଁ ଆପଣ ନଡ଼ିଆ ସ
ଆଜ୍ଞା ନଡ଼ିଆ ଗଛ ତ ଆମର ଏଠି ବୁ ବୃଷ୍ଟି।
ହୁଁ ହୁଁ ଆଉ ତାଳ ଗଛ?
ତାଳ ଗଛ ଆମ ବିଲ ଆଡେ ଅଛି ଆଉ ଅ ଆମ ଘର ସିଆଡ଼କୁ ଅଛି ଗୋଟେ।
ଓହୋ ଆପଣ ଖାଇବାକୁ କଣ ଭଲ ଲାଗେ?
ଆମକୁ ବିରିୟାନୀ ଫିରିୟାନୀ ଖାଇବାକୁ ଟିକେ ଅଧିକା ଭଲ ଲାଗେ।
ଓହୋ ଆଉ ମିଠା ଜିନିଷରେ କଣ ଖାଇବା ଭଲ ରସଗୋଲା, ଗୁଲାବଜାମୁନ୍, କଣ?
ମତେ ଗୁଲାବଜାମୁନ୍ ଟା ଟିକେ ଅଧିକ ଭଲ ଲାଗେ ଆଉ ଆପଣଙ୍କୁ?
ମତେ ଛେନା ପୋଡ଼ ଟା ଛେନା ପୋଡ଼ ଟା ଭଲ ଲାଗେ ଆଉ ହେରା ଆମର ଚିକେନ୍ ଟା ଭଲ ଲାଗେ। ଆଉ ସାଧା ରେ ହେଲେ ଆମ ଅରୁଆ ଡ଼ାଲମା ଟା ଭଲ ଲାଗେ।
ଅରୁଆ ଡ଼ାଲମା ର ଅଲଗା ହିଁ ମଜା।
ହୁଁ।
ଆମ ଗ୍ରାମରେ ଏଥିରେ ଯୋଉ ହୁଏ ହୁଁ। ଭୋଜି ଟେ ଆମ ଠାକୁରଙ୍କ ପାଖରେ ଏଁ, ଦିଅନ୍ତି।
ହେଲେ ଆମର ଏଇ ବାଲ୍ଟି ଧରିକି ଯାଉଚୁ।
ଆଜ୍ଞା ଏ ଦୃଶ୍ୟଟା ନିଆରା।
ନିଆରା ଦୃଶ୍ୟ ସତକଥା କହିଲେ ଆପଣ ଏଇଟା ନିଆରା ଦୃଶ୍ୟ ହଉଚି।
ଆଜ୍ଞା।
ଆଉ ବର୍ଷା ଟା ହଉଚି ଆଉ କଣ କରିବା। ବର୍ଷା ଟା ଦେଖୁଚ ଆମର ଗୋଟେ ପାଣି ଟାଙ୍କି ହେଇଚି। ମାଟିଆ କଲର୍ ର।
ମଜା ନବା କଥା ଆଉ।
ସେ କାଳେ ଫାଟି ଫୁଟି ଡର ଲାଗୁଚି।
ଏ ଘଡଘଡି ମାଇଲେ ଫାଟିଯିବ। ନହେଲେ ନାଇଁ ଫାଟିବ କେମିତି ଖାଲି କଣ ବର୍ଷାରେ ଫାଟିଯିବ।
ହଁ ସେ ଟ୍ରାକ୍ଟର କରଚୁ। ଟାଟଟା ଖୋଲିବାର ଇଚ୍ଛା ଥିଲା କିନ୍ତୁ ଡର ଲାଗୁଚୁ କାଳେ କିଏ କଣ କହିବ।
ଆଜ୍ଞା।
ଆଉ କଣ କୁହନ୍ତୁ ଆ
ଜୟ ଜଗନ୍ନାଥ ଆଜ୍ଞା।
ଆଉ ଧନ୍ୟବାଦ କଥା ହେଇକି ଭଲ ଲାଗିଲା। ତୋମ ସହିତ
ଆଜ୍ଞା ଆପଣଙ୍କ ସହିତ ବି କଥା ହେଇ ବହୁତ ଭଲ ଲାଗିଲା। ଆଜ୍ଞା ଆଜ୍ଞା ରଖୁଚି।